ନମସ୍କାର।
ଆପଣଙ୍କୁ ମୋ କଥାବାର୍ତ୍ତା ସଭୁଛି? ଆଜ୍ଞା ଆଉ ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି?
ଏବେ ମୁଁ କିଛି ନାହିଁ ବସିଛି ଆଉ ଏମିତି କାମ ଫାମ କରୁଛି ଆଉ। ଆଜି ଟିକେ ଯିବାର ଅଛି ତ ବାହାରକୁ।
ଆଜ୍ଞା ଆପଣ ଆପଣଙ୍କ ଭଉଣୀ ଆପଣଙ୍କୁ କହୁଥିଲା ତାଙ୍କର ଯୋଉ ଅ ଯନ୍ତ୍ରପାତି ଟି ଖରାପ ହେଇଯାଇଛି ତାକୁ ଦେଖେଇବାକୁ ଆପଣ ମନେ ରଖିଛନ୍ତି ନା ନାଇଁ ବା।
ହଁ ମୁଁ ଆସିଲେ କରିବି ଆଉ ତତେ ସମୟ ନାହିଁ। ଯନ୍ତ୍ରକୋଟରେ ଯନ୍ତ୍ରପାତି ବିକିବି ଆଉ ଯନ୍ତ୍ରପାତି ଠିକ କରିବା ଆଉ।
ଏବେ କରିବା ନାହିଁ ସେଥିରେ ତ ଆପଣଙ୍କ ଭଉଣୀର ବହୁତ କାମ ଅଛି।
କାମ ଅଛି ଯେ ଏବେ ସିଏ ପଛେ କରିଦେବେ ଆଉ।
ଆପଣ ପଛରେ କଣ କହୁଛନ୍ତି ଆପଣ ଏମିତି କଣ ହଉଛନ୍ତି କେଜାଣି? ଭଉଣୀ ଗୋଟିଏ ଆପଣଙ୍କର ଗୋଟିଏ ପରି ଭଉଣୀ ଆପଣ ତାଙ୍କ କଥା ଶୁଣୁ ନାହାନ୍ତି।
ଏବେ ସମୟ ଟିକେ ନାଇଁ ତ।
ଆପଣଙ୍କର ସମୟର ଭାରି ଅଭାବ।
ହଁ ହ କାଲି ମୁଁ ଦୁଇ ଦିନ ଭିତରେ ଆସିଲି କରିବି ଆଉ।
ହୁଁ ଆଜ୍ଞା ହଉ ଆଉ ଠିକ ଅଛି ନହେଲେ ଠିକ ଅ ଆଚ୍ଛା ଆଉ ଆପଣ କୁହନ୍ତୁ ଟିକେ ଆମ ଓଡିଶା କେବେ ହେଇଥିଲା କହିଲେ?
ଉନେଈଶ ଉଣେଇଶ ଛତିଶ ମସିହାରେ ହେଇଥିଲା। ଏପ୍ରିଲ ଏକରେ ଆପଣଙ୍କୁ ଜଣା ନାହିଁ କି ଆପଣ ତ ଗ
ମତେ ଜଣା ଅଛି ମୁଁ ଆପଣଙ୍କୁ ଉ ପରୀକ୍ଷା କରୁଥିଲି।
ଆପଣ ଏତେ ପରୀକ୍ଷା କରନ୍ତୁନି କିଛି ଜାଣିପାରୁନାହାନ୍ତି ଆପଣ ଖାଲି ପରୀକ୍ଷା କଲେ କଣ ହବ?
ମୁଁ ଆପଣଙ୍କୁ ପରୀକ୍ଷା କରୁଥିଲି ମତେ ସବୁ ଜଣା ଅଛି ଆମ ଓଡିଶା ବିଷୟରେ। ମତେ ସବୁ ଜଣା ଅଛି ଆପଣ କଣ ଜାଣିଛନ୍ତି କହିଲେ ଆପଣ ମତେ ଜାଣିନାହାନ୍ତି ଭଲ ଭାବରେ।
ଆପଣ ଏତିକି ଜଣା ଅଛି କହିଲେ କଣ ହେଇ ଉ ଥିଲା କାଲି କହିଲେ?
କଣ ଟା?
କାଲି କଣ ହେଇଥିଲା କହିଲେ?
କାଦି କଣ ହେଇଥିଲା କାଲି ତ କିଛି ହେଇନାହିଁ।
ଆଉ କାଲି ଯଦି ହେଇନି ଆଜି କେଇନ୍ତି ହେଲା? କାଲି ଯଦି ହେଲା ବୋଲି ନା ଆଜି ହେଲା। ସେଇଟା ବୁଝିବନି ଆପଣ ଆଉ ଆପଣ କଣ କଣ କିଲଲେ
ମୁଁ ଆଜି ଦିନସାରା ଆଜି ଦିନ ସାରା ମୁଁ ବାର୍ତ୍ତାଳାପ କରିବାକୁ ସମସ୍ତଙ୍କ ଶେଷ ସହ ଚେଷ ଟା କଲି କିନ୍ତୁ ସମସ୍ତେ ଯେହେତୁ ବ୍ୟସ୍ତ ଥିଲେ ମୁଁ ଖାଲି ଖାଇ ପିଇକି ଆଉ ଖାଇଛି ପିଇଛି ଶୋଇଛି ଆଉ ଖାଲି ଦିନ ସାରା ଘର କାମ ଟିକେ ଟିକେ କରିଥିଲି ମୋବାଇଲ ଦେଖୁଥିଲି ଏମିତି କରି କରି ତ ମୋର ଦିନ ପଳେଇଲା ଆଜି। ତାପରେ ସନ୍ଧ୍ୟା ବେଳେ ଟିକେ ଯାଇଥିଲି ଆମର ଆମର ଗୋଟେ ଅଛି ଆମର ଗୋଟେ ଘର ବନା ହଉଛି ସେଇଟା ଦେଖିବାକୁ ଯାଇକି ମୁଁ ଜେଜେବାପା ଜେଜେମା ଆଉ ମୋ ଭାଇ ମାମା। ସମସ୍ତଙ୍କ ସହିତ ମୋ ବାବା ସେଠି ଆଗରୁ ଥିଲେ। ବାବା ତ ଏବେ ବି ଅଛନ୍ତି ସେଠୁ ସେଠିକଣ ସେ ମାନେ ସେ ସେଠୁ ଏପର୍ଯ୍ୟନ୍ତ ଆସିନାହାନ୍ତି ତ ସେମିତି ଟିକେ କାମ ଗୁଡିକ ଚାଲିଛି ଆଉ କଣ କରିବା। ଆଉ ମୁଁ ତ ଏଇଠି ହଁ ବସି ଅଛି ଆଉ ଏମିତି ହଁ ଜିନିଷ ଗୁଡିକ ଚାଲି ଅଛି କାମ ଗୁଡିକ ଆଉ। ଆଉ ଆପଣ କଣ କରୁଛନ୍ତି ଆପଣ କିଛି କହିଲେନି ତ? ଆପଣ କଣ ଚୁପ ଅଛନ୍ତି ଯେ ଆପଣ କହୁନାହାନ୍ତି କଣ କାମ ଅଛି ଆପଣ କଣ କରୁଛନ୍ତି?
ମୁଁ ଏଇନେ ଟିକେ ସାମାନ ସମାନ ସବୁ ଯଉ ଥିଲା ତାକୁ ଟିକେ ପା-ପ୍ୟାକ୍ କରିବି ବୋଲି ଚେଷ୍ଟା କରୁଛି। ପ୍ୟାକିଂ କରିକି ମତେ ମୁଁ ନେଇକି ଯିବି ତ ସେଥିପାଇଁ।
ଆଜ୍ଞା।
ଆଜ୍ଞା ହଁ ଆପଣଙ୍କ ନଏଜ ଆସିଲା।
ଆଉ ମୋର ଟିକେ ମାନେ ଶବ୍ଦ ଟିକେ ଶୁଭିିଗଲା ଆଉ।
ଓହୋ ଠିକ ଅଛି ଦେଖିକି କଥା ହୁଅନ୍ତୁ।
ଆଜ୍ଞା।
ହ କୁହନ୍ତୁ ଆପଣ ଆଜି କଣ କରିବେ ଯେପରି
ହଁ।
ହଁ ୟା ପରେ କଣ କରିବେ ଆପଣ? ଏଇ ଉଚିତ ସମୟରେ ଆପଣ କଣ କରିବେ କିଛି ଜାଣିଛନ୍ତି ନା ଜାଣିନାହାନ୍ତି ଖାଲି ଶଉଛନ୍ତି?
ଖାଲି ଶୋଇଛି ତୁ ଦେଖିବା କଣ କରିବା ଆଉ।
ଦେଖନ୍ତୁ କିଛି କର୍ମ କର୍ମ କରନ୍ତୁ ଖାଲି ଶୋଇଲେ କଣ ଘର ଚଲିବ।
କଣ କାମ କରିବି ମୋ ପାଖରେ ତ କାମର ଅଭାବ ଅଛି ଯେହେତୁ
କଣ ହଉଛି କିଛି ତ କାମ ସରିନାହାଁନ୍ତି ଆପଣ।
ଆଜ୍ଞା ମ
ଆଜ୍ଞା ଆପଣ ଆଉ କଣ କହିବି ଆଉ ଆପଣ କଣ କରୁଛନ୍ତି?
ମାନେ ସେଇ ପ୍ୟାକିଙ୍ଗ କରିବା କଥା। ଯେ ଆଜି ମୁଁ ସକାଳୁ ଉଠଥିଲି ଉଠିକି ଖାଇବାକୁ ଯାଇଥିଲି ବାହାରକୁ ଆରେ ମତେ ଖାଇବାକୁ ମିଳିଲାନି ଏ ରବିବାରକୁ ତାପରେ ମୁଁ କହିଲି ହଉ ଛାଡ ଖାଇବାକୁ ମିଳୁନି ଟିକେ କ୍ରି କେଟ ଖେଳିଦବା ଆଉ ଏଇ ଉଦେଶ୍ୟରେ କ୍ରିକେଟ ଖେଳିବାକୁ ପଳେଇଲି ଆଉ।
ଆଜ୍ଞା ଆପଣ କ୍ରିକେଟ ଖେଳନ୍ତି ତାହେଲେ?
ହଁ ଟିକେ ସମୟ ମିଳିଲେ ଟିକେଟ ଖେଳିଦିଏ ଆଉ। ମୁଁ ଟିକେ ମାନେ ଉଁ ଗ୍ରାମାଞ୍ଚଳରେ ରହେ। ଗ୍ରାମାଞ୍ଚଳର ସହରାଞ୍ଚଳର ଖେଳ ଖେଳିଦିଏ ଆଉ। ଆଉ ଆପଣ ଯୋଉ ଆପଣ ଯୋଉ ଥିଲା। ଯୋଉ ବଜାଜରେ କର୍ମକ୍ଷେତ୍ର କଣ ହେଲା ସବୁ?
ସିଏ ମତେ କହିଛନ୍ତି କାଲି ଆସିବାକୁ ପୁଣି କିନ୍ତୁ ମୁଁ କଣ କେମିତି ମନା କରିକି ଜାଣିପାରୁନି।
ଆପଣ କଲେ ଯେ ଯିଏ ଆପଣ ତ କରିପାରିବେନି ତା ହଁ କହିକି କଣ ହିଁ କରିବେ।
ନାଇଁ ସିଏ ମତେ ମତେ କହିଥିଲେ କି ଆପଣଙ୍କର ଯୋଉ ଦିନ କଲେଜ ଅଛି ଆପଣ ଖାଲି ତିନି ଘଣ୍ଟା ଆସିବେ ଅଫିସ।
ଓହୋ।
ମାନେ ଦ-ଦଶଟାରେ ଯଦି ମୋର କଲେଜ ରହିବ ଗୋଟେ ଯାଏଁ ତାହେଲେ ତାପରେ ଦିଟାରୁ ପାଞ୍ଚଟା ବୁଝିପାରିଲେ ଆପଣ?
ଏମିତି କଥା କି ତାହେଲେ ତ ହେଇପାରିବ ବୋଧେ। ତଥାପି ମେନ୍ କଥା ହୋଉଛି। ସେ ଯୋଉ କହୁଛନ୍ତି କାମଟି କରିବାକୁ ସେ କାମଟି କରିବାକୁ ଏବେ ଆପଣଙ୍କଙ୍କୁ ସମ୍ଭବ ନାହିଁ।
ନାଇଁ ସିଏ କହିଲେ ଜୁଲାଇ ମାସରେ ଗଲେ ଚଳିବ ଏବେ କହୁଛନ୍ତି।
ଜୁଲାଇ ଠିକ୍ ଅଛି ଜୁଲାଇ ରେ ହେଇପାରିବ ବୋଲି। ଯଦି ସେ କାମ ଦେବେ ତାହେଲେ କରିବା ଠିକ୍ ଅଛି ଆପଣ ନିଜ ଆଡକୁ କେତେ ଚେଷ୍ଟା କରିବେ। କର୍ମ ହଉ ସେଆ ଆପଣ ନିଜ ଆଡୁ କେତ ଫୋନ୍ କରିକି କେତେ କଣ କରି କରିବେ କାହାକୁ ମୁଁ କରବି। ଦିବା।
ନାଇଁ ମତେ ଖାଲି ପିଲାମାନଙ୍କୁ ପଢେଇବା ପଢେଇବାର ନାହିଁ ମତେ ସେଇ ଜିନିଷ ଟା ବୁଝହାର ଖାଲି ଅଛି ଆଗକୁ ଯାହା ହବ।
ହଁ ତାହେଲେ ତ ଠିକ୍ ଅଛି ଦେଖନ୍ତୁ ଆପଣଙ୍କୁ ଛୁଟି ଦେଇକି ଯଦି ମିଳିଲା ଆଉ ଯାଆନ୍ତୁ।
ବାକି ଆପଣ ମତେ ମନା କରୁଥିଲେ କି ଦବନି ଆଉ ଆପଣ ଭୁ କଣ କହୁଛନ୍ତି ଏବେ ଦବାକୁ।
ଯଦି ସିଏ କହୁଛନ୍ତି ଇଏ କରିବାକୁ ତାହେଲେ ଠିକ୍ ଅଛି ନା।
ଜୁଲାଇ ମାସରେ କରିବାକୁ କହୁଛନ୍ତି ନା ଲାଷ୍ଟ ଆଡେ କି?
କଣ ମିଳିବ କଣ କରିବି?
ସେ ଯୋଉ ନିଜେ ଗୋଟେ ପଲିସି କରିବାକୁ କହୁଛନ୍ତି।
ନିଜେ କରିବାକୁ ତ ହିଁ ପ୍ରବଲେମ୍ ଅସୁବିଧା ସେଇଠି ନିଜେ କରିବା। ଆପଣ ଏ ସକ୍ଷମ ନାହାନ୍ତି କେମିତି କରିକି ଆପଣ। ଯେ କରେଇଦେଲେ ଆପଣଙ୍କୁ ଆପଣ ନିଜ ଏ ରୋଜଗାର ଫୋଜଗାର କରିଥାନ୍ତେ ତାହେଲେ କରିପାରିନ୍ତି। ଆପ ବେରୋଜଗାର ହେଇକି କେମିତି କରିବେ ଆପଣ। ହଁ ପଢୁଛନ୍ତି ପଢା ସମୟରେ କେମିତି କରିବୁ।
ହଁ।
ଆଉ
ଆଉ କଣ କୁହନ୍ତୁ ଆପଣ?
ଆଛା ଆସିଛି କାମ ଯୋଉ କହୁଥିଲି ଆପଣ? ଆପଣ ସଂସ୍କୃତି ବିଷୟରେ କୁହନ୍ତୁ?
ସଂସ୍କୃତି ମତେ ତ ଟିକେ ଜଣା ନାହିଁ ଆପଣ ଟିକେ କହିଲେ ଭଲ ହୁଅନ୍ତା।
କଣ ଶୁଇବ ମୁଁ କହିବି।
ଆପଣ କୁହନ୍ତୁ ଆମ ଓଡିଆ ସଂସ୍କୃତିରେ କେତୋଟି ମାନେ କଣ ଆମର ସବୁ ସଂସ୍କୃତିର ମାନେ ମୁଖ୍ୟ। ଅଁ ଜିନିଷ ଗୁଡାକ ସେଇଗୁଡାକୁ
ଆପଣଙ୍କ ଯୋଉ ସଂସ୍କୃତିରେ ମୁଖ୍ୟ ଜିନିଷ ହଉଛି କଣ? ସଂସ୍କୃତିରେ ଯୋଉ ତାଙ୍କର ଥାଏ ଯାହାକୁ ସିଏ ମାନେ ମାନନ୍ତି ଆଉ ଯୋଉ ମାନେ ଯୋଉ ପ୍ରକ୍ରିୟାକୁ ମାନନ୍ତି ସେଇଟା ହଉଛି ମୁଖ୍ୟ। ସଂସ୍କୃତିର ସଂସ୍କୃତି ନିଜର ପ୍ରକ୍ରିୟା ଆଉ ନିଜର ପ୍ରଣାଳୀ ଉପରେ ବହୁତ ଦିନ ପରେ ପଡ଼ିଥାଏ। ତ ଓଡ଼ିଆ ବିଭାଗରେ ଓଡ଼ିଆ ସଂସ୍କୃତିରେ ବହୁତ କିଛି ନୂଆ ନୂଆ ଜିନିଷ ଅଛି ଯୋଉଟା କିି ଆପଣଙ୍କୁ କହିବେ। ଯେମିତି କିି ଉଁ ଦେଖନ୍ତୁ ମାନେ ରହିଲା ଆପଣଙ୍କର ଆ ଖାଦ୍ୟ ଫାଦ୍ୟ ର କଥା। ଖାଦ୍ୟ କଥାରେ ଓଡ଼ିଆ ପ୍ରାଣୀରେ ଓଡ଼ିଆ ସଂସ୍କୃତିରେ ସିଧା ବହୁତ ମାନେ ଭେଜ ଅ ଉ ଶକାହାରୀ ଆଉ ଆମିଷ ଖାଦ୍ୟ ବି ଅଛି ଆଉ ସେଇଟା ସବୁ ଦିଟାକୁ ଅ ମାନେ କଣ ଦିଟାର ବାଲାନ୍ସ କରି ଚଳା ହଉଛି। ଯଉଟା କି ଓଡ଼ିଆର ଖାଦ୍ୟର ପଣୀତି ସାଧାରେ ବହୁତ ଶାଗ ପରିବା ପନିପରିବା ଏସବୁ ଜିନି ଷ ଅଛି ଯେମିତି କରିକି ଶାଗରେ ହି ଆମର କୋଡ଼ିଏ ରୁ ତିରିଶି ପ୍ରକାରର ଶାଗ ଓଡ଼ିଶା ଓଡ଼ିଆ ଲୋକ ଖାଆନ୍ତି। ତମ ସହିତ ଯେମିତି କିଏ ରହିଲା ପରିବାରେ ପରିବାରେ ଆମର ଅଧିକରୁୁ ଅଧିକ ତରକାରୀ ହୁଏ। ତ ମାନେ ଯେମିତି କିି କହିଲେ ଅ ତରକାରୀରେ ବି ବହୁତ ପ୍ରକାରର ଅଛି ଯେମିତି କିି ସାଧାରେ ଯଦି କଦଳୀରେ ବହୁ କଦଳୀକୁ ଚାରି ପ୍ରକାର ରୋଷେଇ କରିପାରିବେ।
ଆଜ୍ଞା ଆଜ୍ଞା କଣ ଚାରି ପ୍ରକାର କଦଳୀରେ ରୋଷେଇ ହୁଏ କଣ ଟିକେ କହିବେ?
ହଁ ଚାରି ପ୍ରକାର ଦେଖନ୍ତୁକଦଳୀ କଞ୍ଚା କଦଳୀ କଞ୍ଚା କଦଳୀକୁ ଆପଣ ଉ ମାନେ ତରକାରୀ କରିକି ଖାଇପାରିବେ ଭଜା କରିକି ଖାଇପାରିବେ। ଦି ପ୍ରକାରର ଏଇଠି ହେଇଗଲା। ତାପରେ ଯଦି ଆପଣ କହିବେ ତରକାରୀ କୁ ଅ ଯୋଉ କଦଳୀର କଦଳୀ ଗଛର ମଞ୍ଜିକୁ ମାନେ ଯୋଉ ମୁଞ୍ଜା ମୁଞ୍ଜା ଯୋଉଟା ଗଣ୍ଡିଚା ଗଣ୍ଡିଚା ହଁ ଗଣ୍ଡା ଟାକୁ ଆପଣ କାଟିକି ତରକାରୀ କରି ଖାଇପାରିବେ। ହଁ ସିଏ ଗୋଟେ ହେଲା ଦୃତ ତୃତୀୟ ଦରକାରୀ ତୃତୀୟ ତରିକା ତାପରେ ଆସିଲା କଣ କହିଲ କ ପାଚିଲା କଦଳୀ ପାଚିଲା କଦଳୀ ସମସ୍ତେ ଜାଣିଛନ୍ତି ଖାଉଛନ୍ତି ଆଉ ହେରିକି ଚାରି ପ୍ରକାରର।
ଆଜ୍ଞା ଆଜ୍ଞା। ପାଚିଲା କଦଳୀ ତ ଖାଆନ୍ତି ଆଜ୍ଞା ହଁ ଠିକ କଥା କହିଲେ ଆପଣ ଆଉ ମୁଁ ବି ମତେ ସବୁ ସେ କଦଳୀରେ ଭଜା ଭଲ ଲାଗେ ତରକାରୀ ଭଲ ଲାଗେ ସବୁ ଜିନିଷ ମତେ ବହୁତ ବଢ଼ିଆ ଲାଗେ।
ହଁ କଦଳି କେତେ ବଢ଼ିଆ ଜିନିଷ ସେଥିରେ ବହୁତ ଭିଟାମିନ୍ ଅଛି। କୃଷିି ହେରିତ ଖାଦ୍ୟ ମିଳିପାରେ।
ଆଜ୍ଞା ଆଉ ଆପଣ ଆଜି ରାତିରେ କଣ ଖାଇବେ ତାହେଲେ?
ରାତିରେ ତ ନନ୍ ଶାକାହାରୀ ଖାଇବିନି। ଆମିଷ ଖାଇବି ବୋଲି ସମ୍ଭାବନା ଅଛି। ଦେଖିଆ ଚେଷ୍ଟା କରିବା ଯାହା ଆମେ ସେୟା ଖାଦ୍ୟ ଗ୍ରହଣ କରିବି ବୋଲି ଭାବିଛି ଦେଖାଯାଉ କଣ ହେଉଛି। ବାହାରକୁ ଯିବାର ଅଛି ସା ସାଙ୍ଗମାନଙ୍କ ସହିତ ଯିଏ ଯାହା ମିଳିବ ସେୟା ଖାଦ୍ୟ ଗ୍ରହଣ କରିବି।
ଆଜ୍ଞା ଆଜ୍ଞା ହଉ ହଉ।
ଠିକ ଅଛି ସମୟ ହେଇଯାଇ ସମୟ ହେଇଯାଇଛି ମୁଁ ରଖିବାଟା ଠିକ୍ ହବ।